ହ୍ୟାଲୋ । ଆଜ୍ଞା ନମସ୍କାର।
ଆଉ କଣ ଖବର?
ଖବର ଉଁଉଁ ଏଇତ ବ ହୁଁ ମାନେ
ହୁଁ ହୁଁ ହଁ ।
ମୋ ବୋଉ ଅଁ ଉଁ ସେ ଖାଉଥିଲେ ଉଁ ସଇଲା ଏଇନା ସମସ୍ତେ ସମସ୍ତକର ଖାଇବା ହଉ । ହେଇଗଲା ତାପରେ ଅଧଘଣ୍ଟେ ପଇଁଚାଳିଶ ଅଧଘଣ୍ଟେ ପଇଁଚାଳି ହୁଁ ପରେ ଶୋଇବା।
ଆଜ୍ଞା ନାଇଁ ଆମ ରେବା ମୋ ପୁଅ ତ ବାହାରେ ରହୁଛି ପଢୁଛି ପ୍ଲସ୍ ଟୁ ପଢୁଛି। ଆମ ମୋ ଝିଅଟା ଘରେ ଅଛି ତାର ଏବେ ବିଏସି ସଇଲା । ହୁଁ ଆସ ସେ ଘରେ ଅଛି ସିଏ ଆଉ ସିଏ ଖାଇ ଦେଇଛି ତାର ସେ ଶୋଇଲାଣି। ଆଉ ମୁଁ ମୋର ଆ ଏମିତି କାମରେ ଅଛି ଆଉ ସ୍ୱାମୀ ଆସିନାହାନ୍ତି। ସ୍ଵାମୀ ତ ବାହାରେ ଅଛନ୍ତି ଆଉ ତାସ୍ ଫାସ୍ ଖେଳୁଛନ୍ତି ଆଉ
ହୁଁ ହୁଁ ହୁଁ ହୁଁ ହୁଁ ଆସିବେ ଆଉ ଟାଇମ୍ ତ ହେଇଗଲାଣି ପାଖାପା
ସିଏ ବା ମୋର ମାନେ ଉଁ ଗୋଟେ ଏଇଠି ଆମ ଗାଁରେ ଅଛନ୍ତି ଜଣେ ରିଲେଟିଭ ଆଁ, ମାନେ ରିଲେଟିଭ ମାନେ ମୋ ସ୍ଵାମୀ ତାଙ୍କୁ ଧରମ ଭଉଣୀ କରି ଚନ୍ତି। ଉଁ ତାଙ୍କ ତାଙ୍କର କଣ ନା ତାଙ୍କର ଗୋଟ ଗୋଟିଏ ଭାଇ ଥିଲା ଛୋଟ ଭାଇଟେ। ଅଁମ ତାଙ୍କର କଣ ନା ଯାଇଥିଲା ପ୍ଲସ୍ ଟୁ ଏଗଜାମ୍ ଦେଇକି ଫେରୁଥିଲା। ହୁଁ। ଫେରୁଥିଲା ଯେହେତୁ ନା ଏ ଗୋଟେ ବରଗଛ ମୂଳରେ ଠିଆ ହେଇଗଲା ବର୍ଷା ହଉଥିଲା। ଆଉ ଘଡଘଡି ଟା ସେଇ ଗଛ ଉପ ଉପରେ ପଇଲା। ହଁ-ଅ। ତ ତାର ତାମ୍ ଇଏ ସେଥିପାଇଁ ତାକୁ ଧରମ ଭଉଣୀ କରିଚନ୍ତି।
ଉ ଓ ହୋ।
ତା ପୂର୍ବରୁ ବି ମାନେ ସେ ଯୋଉ ତାର ସ୍ଵାମୀ ଯିଏ ମାନେ, ସେ ଯୋଉ ଝିଅଟାର ସ୍ଵାମୀ ଯିଏ ତାଙ୍କର ଆମ ଘର ସହି ତ ଭଲ ସମ୍ପର୍କ ଆଗରୁ ବହୁତ ଆଗରୁ। ତାଙ୍କର ଭାଇଙ୍କୁ କଣ ନା ମାନେ ତାଙ୍କ ଭାଇଙ୍କୁ ଆକ୍ ସ ଡେନ ହେଇଥିଲା ବ୍ଲଡ଼ ଦରକାର ଥିଲା।
ଅ ହ ହ।
ତମ ସ୍ଵାମୀ ତାଙ୍କୁ ବ୍ଲଡ଼ ଦେଇଥିଲେ। ସେ ଟାଇମ୍ ରେ। ତ ତାଙ୍କ ଅଲରେଡି ଆମର ଦି ଆଡୁଆ ମାନେ, ସମ୍ପର୍କତ ତାଙ୍କରି ଘରକୁ ଯାଇ ସେଇଠି ତାଙ୍କର ଆଡା ଜମେଇଥାନ୍ତି।
ହାହାହାହା। ହଉ ହଉ ଠିକ୍। ଠିକ୍। ଆଉ ସବୁ ତମର ଏବେ ଖିଆପିଆ ସ ମାନେ ସମସ୍ତେ ଘରେ ଆଉ ଅଲଗା ଅଁ ଫ୍ୟାମିଲି ମାନେ ଖାଇସାରିବେନି ସବୁ।
ଆମର ସବୁ ମିଶିକି ରହୁ। କିନ୍ତୁ ମାନେ-ଏ ଖାଇବା ଟା ଅଲଗା ଅଲଗା ହୁଏ ମାନେ ହୁଁ ହଁ ତ ସିଏ ତାଙ୍କର ସ ହଁ ମୁଁ ଖାଇ ଦେଇଚି ମୋର ମୁଁ ଖାଇ ଦେଇକି ମୋତେ ମୋ ଭୋ ନାଇଁ ମୁଁ ଭାତ ଖାଏ। ମାନେ ମୁଁ ପଖାଳ ଖାଇଚି। ମୋର ପଖାଳଟେ ମୋର ପଖାଳ ପଡିଗଲେ ମୁଁ ଶୋଇ ଶାନ୍ତି ନିଦ ରେ
ହେଟା ତ ଆମ ଓଡ଼ିଆ ଘର ପ୍ରିୟ ଖାଦ୍ୟ।
ହଁ। ଆଉ ୟାଙ୍କୁ ମାନେ ଇଏ ବି ପଖାଳ ଖାଆନ୍ତି। କିନ୍ତୁ କଥା କଣ କି ଯଉ ବର୍ଷା ଯୋଗୁ ତା ମାନେ ଦେହଟା ତାଙ୍କର ଥଣ୍ଡା ଦେହ ତ। ସେଥିପାଇଁ ତାଙ୍କ ପାଇଁ ପରଟା ଆଉ ତରକାରୀ କରିଦେଇଥିଲି ଆଉ।
ହୁଁ ହୁଁ ଆପଣଙ୍କର ଉଁ ବାରି ରେ ଯଉ ଲଗା ଲୁଗି କରନ୍ତି ନା ନାହିଁ?
ଆମର ବା ଆମର ମାନେ କଦଳୀ ବାରି ଅଛି ହେଲା।
ଆଜ୍ଞା।
କଦଳୀ ବାରି ଅଛି କିନ୍ତୁ ମାନେ ଉଁ କଦଳୀ ଆଉ ଏତେ ଲଗା ଲଗି ହଉନି। କାହିଁକି ନା ଆମେ ଜଗି ପାରୁନୁ ରା ତିରେ ଚୋର ଆସି ନେଇଯାଉଛନ୍ତି।ବାରି କିନ୍ତୁ ଟିକେ ଦୂର ଆମ ଘରଠୁ। ଆଉ। ତାପରେ ସେଇଠି କଦଳୀ ଲଗା ହେଇଚି। ସେଇଆାକୁ ତ ମୁଁ ଜଗି ପାରୁନି। ଆଜି ଦେଖିକି ଆସିଥିବି କଦଳୀ ଥିବ ଅ କାଲି ଆଡକୁ ଗଲା ବଳକୁ ସେ ନାହିଁ। କସି କଦଳୀ କୁ ବି ଏମ୍‌ତି ଚୋରି କରି ନେଇଯାଉଚି। ଏମାନେ। ଆଉ କଣ କହିବି ଆଉ।
ଛି ଲାଗନ୍ତି ନି ଯଉ ଧର ଅନାନ୍ୟା ଗଛ ହେଲା ଆମର ଆମ୍ବ ହେଲା ପଣସ ହେଲା ପୋଦିନା ଗଛ ପୁକସୁଂଗା ଗଛ।
ନା ଆମର ଆମର ଏଠି ପ୍ରତ୍ୟେକ ଦି ଦିନରେ ମାଙ୍କଡ ଆସିବେ, ମାନେ ସେମାନେ ପାଳି କରିଦେଇଛନ୍ତି କି କଣ ମାନେ ଆଜି ଧର ଆସିଚନ୍ତି। କାଲି ଛାଡ଼ି ପୁଣି ପହ ଦିନ ଆସିବେ ହେଲା ଆଉ ଆମର ଅଲଗା କିଛି ତ ପରିବା ପତ୍ର ଆଗରୁ ଯାହା ଲାଗୁଥିଲା ଏବେ ତ ଚାରିଆଡେ ଦେଖୁଛନ୍ତି ମାନେ ଘର ଫର ହେଇ ହେଇଗଲାଣି। ଆମ ଘର ଆଗରେ ଆମେ ଭେଣ୍ଡି ଆଉ ବାଇଗଣ ଗଛ ଲଗଉଥିଲୁ ଏବେ ସେଠି ସିମେଣ୍ଟ ପକେଇକି ଗାଡି ରଖିବା ପାଇଁ ଜାଗା କରିଦେଇଚନ୍ତି। ଆଉ ଦୂରରେ ଯଦି ବି ଲଗେଇବୁ କିଛି ଫାଇଦା ନାହିଁ ମାଙ୍କଡ ଆସିିକ କେତେବେଳେ ଖାଇଯିବ କେତେବେଳେ କିଏ ନେଇଯିବ ତାର କିଛି ଠିକ୍ ଠିକଣା ନାହିଁ।
ତ ଆମର ସବୁ ଆମର କଣ କି ଘର ଟା ହଉ ଚି ଆଗକୁ ଆଉ ବ୍ୟାକେଟ୍ ସେ ଆମର ବାରି ବୁଝିପାରିଲେ। ଆମର ଏଠି ଏଇ ଆମର ଏଇ ଆମ୍ବ ହଉ ପିଜୁଳି ପିଜୁଳି ଆମର ଦି ତିନି ପ୍ରକାର ପିଜୁଳି ଅଛି ନାଲି ଗୋ ନାଲି ପିଜୁଳି ଗୋଟେ ନ ଧଳା ଆଉ ଗୋଟେ ହଉଚି ସେଇ ଟାଇପ୍ ର ଗୋଟେ ନ ମାନେ ବଡ଼ ବଡ଼ ପିଜୁଳି ହବ। ଡାଳିମ୍ବ କମଳା ଲେମ୍ବୁ ବୁଝିପାରିଲେ କି। ସାମଟୁ ଉଆନ୍ ଗଛ ଛ ତାପରେ ଏ ସଜନା ସଜନା ସୁ
ହଁ ହଁ ଆମର ବି ଅଛି ସଜନା ଗଛ ଶାଗୁଆାନ ଗ ଛ ଆଉ ଯୋଉ ପିଜୁଳି କହୁଛନ୍ତି ମୁଁ ଯେତେବେଳେ ମାନେ ଆଜିକୁ ଦଶ ବର୍ଷ ତଳେ ଆମ ଘର ପଛପଟେ ଗୋଟେ ପିଜୁଳି ଗଛ ଥିଲା ହେଲା। ଉଁ ତାଉ ଉପରେ କଣ ଘଡ଼ଘଡ଼ି ପଡ଼ିଲା କି କଣ ସେ ସେ ପୁରା ସଡ଼ନଲି ଗୋଟେ ଦିନ ବର୍ଷା ହେଲା ତାପରେ ମରିଗଲା ସେ ଗଛ
ମୋର ପା ଏବେ ରିସେଣ୍ଟଲି ରିସେଣ୍ଟଲି ଆମର ଆ ଆଗରୁ ଗଲା ବର୍ଷ ଦିଇଟା ନଡ଼ିଆ ବର୍ଷକୁ ମି ଦେଇଥିଲା ଚଢ ଚଢ ମାନେ ଲାଇଟିଂ ମାରି ଦେଇେଇଥିଲା।
ହଁ ବା ଏତେ ଘଡ଼ଘଡ଼ି ଆଗରୁ ଏତେ ଘଡ଼ଘଡ଼ି ମାନେ ବର୍ଷା ଘଡ଼ଘଡ଼ି ହୁଏ। କିନ୍ତୁ ଏମିତି ପ ପଢିବାର ମୁଁ ଦେଖିନି ଏବେ ଏଇ ଯୋଉ କାଳ ବୈଶାଖୀ ହଉଥିଲା ଏଇ ପନ୍ଦର କୋଡିଏ ଦିନ ତଳେ ଜାଣିଥିବେ ତ।
ଆଜ୍ଞା।
ଏପଟେ ହଉଥିଲା। ହେଲା ତ ଆମର ଗୋଟେ ଆମ ନଡିଆ ଗଛ ତ ସେଇଟା ନୁହଁ ମାନେ ସାଇଡ ପଡୋଶୀଙ୍କ ଘର ହୁଁ ତ ପହିଲା ତାପରେ ଏମିତି ସେ ପୁରା ଜଳିଗଲା ତାପରେ ମାନେ ବର୍ଷା ହଉଛି। ଆଡେ ସେଟା ଜଳୁଛି ଜଳିକି ତାର ସବୁ ଯୋଉ ଶିପ ଗୁଡା ନଥାଏ ସବୁ ଜଳିଗଲେ କେମତି ଉଡେ ହଁ ସେଗୁଡା ସବୁ ଉଡ଼େଇକି ପଡ଼ିଲା ତାକୁ ଦେଖିକି ଆମ ଘରେ ମୋର ଦିଅରଙ୍କର ଛୋଟ ପୁଅ ଅଛି ହେଲା। ସିଏ ପୁରା ଛାନିଆ। ସେ ପୁରା କାନ୍ଦି କି ତା ତାକୁ ଆମେ ଯାହା ବୁଝେଇବୁ ନା ଆଡେ ଦେଖିବୁ।
ପଚିଶ ଦିନ ତଳେ ଯୋଉ ଲାଇଟିଙ୍ଗ ମାରିଲା ଆମର ଆଉ ଗୋଟେ ନଡିଆ ଗଛ ଥିଲା ତାକୁ ବି ମାରିଦେଲା। ସେଥିରେ ଚାଳିଶ ଟା ଖଣ୍ଡ ନଡିଆ
ନା ଆମର ବହୁତ ନଡିଆ ଗଛ ଆମର କୋଡିଏ ପଚିଶ ଟା ଖଣ୍ଡେ ନଡିଆ ଗଛ ଏ ସବୁ ଆଗରୁ ମାନେ ଆମେ କିଛି ଲଗେଇନୁ ଆମ ଶଶୁର ଉଁ ତାଙ୍କା ହଁ ସବୁ ମାନେ ଲଗେଇ ଦେଇଛନ୍ତି କଣ ନା ଆମର ଯୋଉ ଜାଗା ସେଇ ଜାଗାର ସୀମାରେ ରେଖା ରେ ପକେଇ ପକେଇ ପକେଇ ପକେଇ ଯାଇଛନ୍ତି।
ଆପଣ ଆଡେ ଧାନ ଚାଷ କରନ୍ତି ନା?
ହଁ ଧାନ ମୋର ଆମର ଭାଗ ଦିଆ ହୋଇଛି ଜମି ଚାଷ ହୁଏ। ଧାନ ଚାଷ ମାନେ ମୋ ସ୍ଵାମୀ ଏମତି ମାନେ ଆମେ କଣ କରୁନା ଧାନ ଟା ମାନେ ଆମେ ରଖିଦଉଛ। ଖଣ ଏମତି ଦେଇଦଉ ଆଉ ଯାହା ପଇସା ଦେଇଦଉ ଆଉ।
ହୁଁ ହୁଁ ହୁଁ
ସାର ଫାର ସବୁ ଆମେ ଦେଇଥାଉ। ସିକ ବଡ଼
ଏବେ ତ ସବୁ ବର୍ଷା ତମ ପଟେ ହଉଛି ଆମ ପଟେ ନାହିଁ। ଆମର ଏପଟ ସବୁ ମୋଟର ଲାଗେ ଏଇ ସବ ତଳି ପକଉ।
ହଁ ଢେଙ୍କାନାଳ ମାନେ ଢେଙ୍କାନାଳ ଏପଟ ସବୁ ଏରିଆ ଯାହାବି ହଁ ସେ ଟିକେ ପ ଥରିଆ ନୁ ଆ କି
ହଁ ହଁ ହଁ।
ନାଲି ମାଟି ବି ଠାଇ ମାନେ ମୁଁ ଯାହା ଜାଣିଛି।
ଆଉ ଆମର ଏଠି କଣକି? ଆ ମେଜିିରଟି ଆମର ଧାନ ପରେ ମୁଗ, ବିରି କରନ୍ତି କୋଳଥ ଏଳା ଟିକ ବେଶୀ ହୁଏ।
କାଜୁ ଚାଷ ହଉଥିବ।
କାଜୁ ପ୍ରବଳ
ହଁ ମୁଁ ଯାହା ଜାଣିଛି କାଜୁ ହଁ ମୁଁ ଯୋଉ ମାନେ ମାନେ ସେଇଆଡେ ଯାଇଥିଲି ଯାହା ଘରକୁ ତାଙ୍କ ଘର ପଛପଟେ ପୁରା କାଜୁ ଏମିତି ହ
କାଜୁ ଏପଟେ ପ୍ରବଳ ହୁଏ। ତାପରେ ଉ ମେ କଣ କଲେେ ଟିକେ କେଲୁଆ ଅଂଶ ନାହିଁ ମାନେ ମାନେ ଏ ବର୍ଷା ଦିନେ ଟିକେ ତମେ ସବୁଆଡେ ବୁଲି ପାରିବ।
ହୁଁ ହଁ ହଁ ହଁ ପାଣି ଗୁଡାକ ମାନେ ମାନେ ବହିଯାଏ ମାନେ ତଳ ଆଡକୁ ପଳାଏ।
ପରିଷ୍କାର ଟିକେ ଲାଗେ ବୁଲିବା ପାଇଁ ରଷତା ଥିଲେ ଭଲ ଲାଗିବ।
ହଁ ହଁ ବହୁତ ସୁନ୍ଦର ମାନେ ମୁଁ ତ ଯାଇଥିଲି ହୁଁ ଶୀତ ଦିନେ ବୋଧେ ଯାଇ ନା କଣ ବହୁତ ସୁନ୍ଦର ଜାଗା ମାନେ ପ୍ରାକୃତିକ ପୁରା ଉ ସୌନ୍ଦର୍ଯ୍ୟରେ ପରିପୁ ପୂର୍ଣ୍ଣ ପୁରା
ଆମ ଏଠି ଆମ ଗ୍ରାମ ଗ୍ରାମରେ ଗୋଟେ ଅଛି ରଖିତା ଜଙ୍ଗଲ। ମୁେ ନିଜେ ରଖି ତମ ସେ ଯୋଉ ଉ ଯୋଉଠି ଯାଇଥିଲେ ସେ ପାଖରେ ଗୋଟେ ପାହାଡ ଅଛି।
ଆଜ୍ଞା ଆଜ୍ଞା
ପାହାଡ଼ ଏପଟେ ଫଟା ହେଲା ଆମର ସେ ଫଟା ହେଲା ସେପଟ ସେ ଯଉ ଉଠିକି ଯାଇଥିଲେ।
ହଁ ଯୋଉଟା କହୁଛନ୍ତି ସେଇଟା ମୁଁ ବୁଝିପାରୁଛି ସେଇଟା ମୁଁ ଅ ଦେଖିଛି ସେଇ ଇଏଟା ପାହାଡ ଟା।
ହଁ ହଁ ସେଇଟା ହଉଛି ସେ ପାହାଟା ଏପଟଟେ ଆମେ ଆମ ଗାଁ ବାଲା ଆମେ ରଖିଛୁ ସେପଟଟେ ସେମାନେ ରଖିଛନ୍ତି।
ହଁ ମୁଁ ଏପଟକୁ ଯାଇଥିଲି। ତ ହଁ ଭଲ ସୁନ୍ଦର ସେଇ ପାହାଡ ଟା ବି ସୁନ୍ଦର ସେଠି କଣ ଭାଲୁ ବି ରୁହନ୍ତି ମୁଁ ଶୁଣି
ଭାଲୁ ପ୍ରବଳ ଅଛନ୍ତି ଉ ତମର ଯୋଉ ବେଢା ଘୁଷୁରୀ
ହୁଁ ହୁଁ ଆଉ ସେଠି କାଳେ ମୁଁ ଯୋଉ ମେନ ରୋଡ ଗଟରେ କାଳେ ଆଗରୁ ଗାଁ ଥିଲା ସେ ଗାଁ ଟାକୁ ହଟେଇକି ସେ ରୋଡ ଟା କରଛ ନା କଣ ମୁଁ ଶୁଣିଛି
ଗାଁ ନ ଥିଲା ଯୋଉଡା ସବୁ ରାସ୍ତା କଡରେ ଯଉଡାକ ସେ କଲେଜ ପାଖରେ କଲେଜ ପାଖରେ କିରେ ଯାହାଲ ତ ରାଷ୍ଟ ତା ଗଭର୍ଣ୍ଣମେଣ୍ଟ ନେ ମମାନେ ସେ ସେମାନଙ୍କୁ ତ
ହଁ ହଁ ଠିକ କହୁଛି ପଡିବା କରିଛନ୍ତି ଭଲ ମାନେ ଏମିତି ଜଣେ ଯଦି ବାଇକ୍ ହେରିକା ଚଲେଇକି ବି ଯାଉଥିବ ତାକୁ ଶାନ୍ତି ଲାଗିବ ପୁରା।
ହଁ ଏବେ ରାସ୍ତାଘାଟା ଟିକେ ଭଲ ଏପଟ ହେଇଗଲାଣି। ଆଗରୁ ସବୁ ସିଙ୍ଗିଲି ରୋଡ ଥିଲା ବୁଝିପାରିଲେ କି? ଏବେ ସବୁ ଫଲ ଲାଇନ ହେଇଗଲା ଆମର ନାଇ ନାଇ ଆ ଗାଁରେ ଆମର ସେ ଜାଗା ଉପରେ ବି ଟ୍ରେ ଲାଇନ ବି ଯାଇ, ହଁ, ଭଲ ସବୁ ସୁବିଧା ଦାର
ଆଜ୍ଞା ହଉ ତାହଲେ ମୁଁ ରଖୁ ରଖୁଛି,
ଆଜ୍ଞା,